ଓ ହଁ।
କଣ କରୁଚରେ କଣ କରୁଚରେ ବୁଢ଼ି?
ମୁଁ ଏବେ ଟିକେ ଖାଇବାକୁ ଦଉଛି ଖାଇବା ଖାଇବାକୁ ବନଉଛି।
ଖାଇ ଖାଇବାକୁ ଦଉଚ?
ହୁଁ।
ଇ କଣ କରିଛ ରୋଷେଇ?
କରିଛି ସାଧା ରୋଷେଇ ସବୁ ଆଉ ପୋଟଳ କ ଉଁ ଛାଣିଛି।
ଆଉ ଟିକେ ସବୁ ପରିବା ପୋଇ ଏଗୁଡା ସବୁ ପକେଇକି ବଡ଼ି ଆଉ ଏଗୁଡା ଟିକେ। ଆଉ ଟିକେ ସୋରିଷ ମସଲା ପକେଇକି ଗୋଟେ ତରକାରୀ କରିଛି।
ହଁ ହଁ ମାର।
ଆଉ ଡ଼ାଲି ଆଉ କାକୁଡ଼ି ଆଉ।
ଆଉ ସେ ସେ ତ ବଢ଼ିଆ ଟେଷ୍ଟି ଖାଦ୍ୟ ଆଉ।
ହୁଁ ଆମେ ଏଇଠି ରବିବାରେ ଆମେ ଭେଜିଟେରିଆନ୍ ଲୋକ ତ।
ହଁ ନା ସିଏ ତ ଭଲ ଖାଦ୍ୟ ଇ। ଏ ଆନି ଆଇଁଷ ଗୁରା କଣ ଭଲ ନା କଣ? ନିରାମିଷ ଟା ଭଲ।
ହୁଁ।
ଆଉ ବୁଢ଼ୀ ତମେ କଉଠି ଅଛ ଏଇଲା କେ?
ମୁଁ ଏବେ ରହୁଛି ଭୁବନେଶ୍ଵର ଅଛି।
ଭୁବନେଶ୍ୱରରେ ସେ ଘରେ ସମସ୍ତେ ଅଛନ୍ତି ନା?
ହଁ ଅଛନ୍ତି ସମସ୍ତେ।
ଲୋ ତମେ ବାହା ହେଇଛ ନା?
ହଁ ମୋର ଦିଟା ଝିଅ।
ଅ ହ ଆଉ ଇ ଇ ଉଁ ପୁଅ କଣ କରୁଛନ୍ତି?
ସିଏ ଜବ୍ କରୁଛନ୍ତି।
ଆଉ ଝିଅ ଦିହା କଣ କରୁଛନ୍ତି? ପଢୁଛନ୍ତି ହଁ। ଆସିଲେଣି ନା ଇସ୍କୁଲରୁ ଏଇନା ତ ଛୁ
ଆଜି ରବିବାର ଛୁଟି ଅଛି ଆପଣଙ୍କର ସବୁ।
ଆମର ଲୋ ମା ଦୋ ଟି ପୁଅ ସାନ ପୁଅଟିି ତାର। ଦିଲ୍ଲୀରେ ଚାକିରି କରିଛି ବଡ଼ ପୁଅ ତାର ଏଇ ଜିନ୍ଦଲରେ। ଫାୟାରମ୍ୟାନ ଅଛି ଆଉ ଝିଅ ନାହାନ୍ତି ଆଉ।
ଓ ମ୍ୟାରେଜ ନା ଆଁ ସବୁ। ବାହା ହୋଇନାହାନ୍ତି କେହି?
ନା ବଡ଼ ପୁଅର ମ୍ୟାରେଜ୍ ବୈଶାଖ ମାସ କନି ପା।
ହୁଁ ହୁଁ।
ବୋଉ ଆଉ ଗୋଟିଏ ସାନର ବାହାଘର ହେଇନି।
ଆଚ୍ଛା ଆଚ୍ଛା। ବଢ଼ିଆ।
ହଁ ହଁ।
ଆଉ ସବୁ ଫ୍ୟାମିଲି ରେ କିଏ ନା ଏତିକି ଜଣ ରହୁଛନ୍ତି?
ନାଆ ଆମେ ତ ମାଆ ଛୁଆ ତିନି ଜଣ ଏଇନା ଅଛୁ ସେ ବଡ଼ ପୁଅ ବୋଉ ମୁଁ ଆ ସାନପୁଅ ତ ତାର ଦିଲ୍ଲୀରେ ଚାକିରି କରିଛି ଆଉ ସେଷେଣେ ଅଛି ଆଉ। ଆଉ ତା ବାପା ତ ଡେଥ୍ ହେଇଯାଇଛନ୍ତି ଚାରି ବର୍ଷ ହେଲାଣି।
ଓହୋ। ଝିଅ ନାହାନ୍ତି ତାହେଲେ ନାଇଁ?
ନାଁ। ଆମର ଏଠିକ ଗାଁ ଗାଉଁଳି ଲୋକ ଆଉ ଗାଁରେ
ହୁଁ ହୁଁ ଆଉ କଣ ମାଉସୀ ଖାଉଥିଲେ? ଆପଣଙ୍କ ବୋଉ କଣ ରୋଷେଇ କରିଥିଲେ?
ହଁ ଗରମ ଭାତ କରିଥିଲା ଡ଼ାଲି। ମାଂସ କରିଥିଲା ଆଉ କୋବି ଆଳୁ ଭାଜିଥିଲା। କାକୁଡ଼ି ସାଲାଡ଼ କରିକି ଦେଲା ଶାଗ ଭାଜିଥିଲା ତାର
ଚିକେ ଚିକେନ ସହିତ ଶାଗ ଖାଇବା କଥା ନୁହ।
ଆଲୋ ମା ସିନୁଆବୁ ଆଜି କରିଥିଲା ସିଏ ସ ଚିକେନ୍ଟା ପୁଅ ଏଇନା ଆଣିକି ଆସିଥିଲା ସିଏ କହିଲା ମୁଁ ଟିକେ ଡିଉଟି ନେଇକି ଯିବି ସେ ନେଇକି ଗଲେ ଆମେ ଖାଇନୁ ସାଙ୍ଗ ହେଇକି ଆଉ। ନୂଆବୋହୁ ଏନା ଯାହାନ୍ତିକି ଅଧିକ କରିବା ଆମର ଯଦି ଗୋଟେ ତରକାରୀ ହେବା କଥା
ହଁ। ହଁ କିନ୍ତୁ ଆଚୁଆଲି ନନଭେଜ ସହିତ ଖାଆନ୍ତିନି ନା। ।
ଆ ତମେ ଏମିତି ଆସିଲେଣି କି ପୁଅ ଆଜି ତ ରହିବାରେ ଡ୍ୟୁଟି ଯାଇନଥିବେ।
ସେ ଖାଉଛନ୍ତି ତ ଅଲଗା ଲୋକ ବାହାର ଡାକୁଥିଲେ ତ।
ଓହୋ ପୁଝିଅଝି ଆଜ୍ଞା ଶୋଇଲେଣି ନା ଖାଉଛନ୍ତି।
ନା ନା ପିଲାମାନଙ୍କୁ କଣ ଆଖିରୁ କଣ ନିଦ ଥାଏଇ ଯେ ନିଦ ତାଙ୍କୁ ହବନ ତାଙ୍କୁ କେବେ ନିଦ ଲାଗେନି।
ହୁଁ, ହୁଁ।
ସିଏ ଜମାଶଉନାହାନ୍ତି ଯେତେ ଯେତେ କହିଲେ ବାଡେଇଲେ କିଛି ନାହିଁ। ନାଇଁ ସେଇ ଆସିନାହାନ୍ତି ବଟ୍ କିନ୍ତୁ ପ୍ରାୟ ଟାଇମ ସବୁବେଳେ ଆସନ୍ତି।
ତମ ଷା ଶାଶୁଘର କଉଠି?
ଥରେ ଥରେ ସବୁବେଳେ ଆସନ୍ତି।
ନାରେ ତୁମ ଶାଶୁଘର କଉଠି?
ଅ ଚଣ୍ଡିଖୋଲ।
ଆଁ ଚଣ୍ଡି ଖୋଲକୁ କଟକ ଅଳ୍ପ ବାଟ ନୁହେଁ।
। ଗୋଟେ ପ୍ୟାକେଟ ବୋଟଲ ଥିଲା ମୁଁ ଦେଇଦେଲି ବଡ ବୋଟଲଇ ଗୋଟେ ଦେଇଥିଲି କାଁ
ହର ଚାଷ ଅଛି ନହେଲେ ବୁଢ଼ୀ ଗାଁରେ। ଚାଷ କରନ୍ତି ନା ଗାଁରେ।
ହଁ ନାଇଁ ନାଇଁ ଆଉ ତ ଚାଷ କରୁନାହାନ୍ତି ସେ ସବୁ ଯାହା ସବୁ ଭାଗକୁ ଦେ ଦଉ
ହଁ ଆଜିକାଲି ତ ସମସ୍ତେ ସେଇ। ଯିଉଁମାନେ ଚାକିରି ବାକିରି କରୁଛନ୍ତି ଆଉ ସେ ଚାଷ କିଏ କରୁଛି ସବୁ ତ ବଖରା ଦେଇ ଦେଉଛନ୍ତି ଆଉ।
ହୁଁ।
ସା ଦେଢଶୁର ଫେଢଶୁରା କେଇନାହାନ୍ତି ଗାଁରେ ଆଉ ଛନ୍ତି ନା।
ନାଇଁ ମୁଁ ବଡ।
ଆଉ ଦିଅର ଅଛନ୍ତି।
ହୁଁ ସିଏ ବି ଏଠି ଭୁବନେଶ୍ଵରରେ ମୁଁ ବି ଆଉ ଶାଶୁ ଶ୍ୱଶୁର ଗାଁ ରେ। ସେଠି ମୋର ସବୁ ଦାଦା ଶାଶୁର ଜେଜେ ଶାଶୁର ଯୋଉ ଖୁଡି ଶାଶୁ ଏମାନେ ସବୁ ରହୁଛନ୍ତି।
ଓ ହଁ ସମସ୍ତେ ତୋର ଜଏଣ୍ଟ ଫ୍ୟାମିଲି ଜାନେ।
ଜଏଣ୍ଟ ଫ୍ୟାମିଲି ତ ନୁହଁ ରୋଷେଇଟା ଅଲଗା କିନ୍ତୁ ଘର ସବୁ ଜେ ଯୋଉ ବଟ ଘର ସବୁ ସମସ୍ତେ ସେ ଟିକେ ରହୁଛନ୍ତି। ହଉ।
ହଁ ହଁ ସିଏ ଭଲ ତ ଜଣାପଡ଼ିବନି ଯେ ଆଜିକାଲି ତ ଲୋକ ଉଁ ଅଲଗା ହେକି ସୁଧା ଭିନ୍ ହେଲା ନାଇଁଠି ଗୋଟେ ରୋଷେଇ ଖାଇଲା ଭଳିଆ ହଉଛନ୍ତି। ଲୋକ ଜାଣିପାରିବେନି ଯେ ଇଏ ଆଉ ମଣିଷ ଯଦି ଭଲ ସମସ୍ତଙ୍କର ସମ୍ପର୍କ ତୁମ ପ୍ରତି ହ କୁହ।
ସମସ୍ତେ ମୁଁ ଖାଇବା ପିଇବା ସମସ୍ତଙ୍କର ସବୁ ଦେବା ନେବା ହଉଛି। ତକାରୀ ଫକାରୀ କିନ୍ତୁ ସବୁ
ସମ୍ପର୍କ ଟା ମା ଭଲ ରଖିଥିଲେ ସବୁ ଭଲ ହବ। ଆଉ ଇ ଆଜିକାଲି ହେ ଆଉ ଆଜିକାଲି ଛୁଆ ସେ ସମ୍ପର୍କର ମୂଲ୍ୟ କଣ ଜାଣୁଛନ୍ତି ନା।
ହୁଁ।
ଦେହ ପା ତଲ ମା ତାଙ୍କ ଦେହପା ଭଲ ଅଛି ନା।
ହଁ ଭଲ ଅଛି ଟିକେ। ଆ ମୋର ଯେ ଯିଏ ଶାଶୁ ଯିଏ ତାଙ୍କର ଟିକେ ଗଡ ପ୍ରୋବ୍ଲେମ ଟିକେ ଆଣ୍ଠୁ ଫଣ୍ଠି ଇଏ ହୁଏ।
ଏଇ ଯେ ବାପା ମୋର ତ ସେମିତି ଅଣ୍ଟା ପ୍ରୋବ୍ଲେମ୍ ଯେ ଅଣ୍ଟାଟା ହାଡଟା ଖୋପ ଛାଡି ଯାଇଛି ସେ ଯୋଉ। ମେରୁଦଣ୍ଡ ହାଡଟା ହଁ। ସେ ଗୋଟେ ଗୋଡ ଗୋଦରା ପଡି ଯାଉଛି। ତିନି ଥର ମେଡିକାଲ ଗଲିଣି। ସେ ଖାଲି ତିନିଟା ଯୋଉଠିକି ଯାଉଛି ବେଲ୍ଟ ଗୋଟେ ଗୋଟେ ଦେଉଛନ୍ତି। ଇଞ୍ଜେକ୍ସନ ବଟିକା ମେଡିସିନ ଫେଡିସିନ ସବୁ ଦଉଛନ୍ତି। କମେ ଆଜି ତିନି ଚାରି ବର୍ଷ ଫେରେ ଦେଖିଲ ବାହାରୁଛି।
ଗୋ ଟିକେ ଗରମ ପାଣି ସେକ ଦଉନାହାନ୍ତି।
ଏଇ ଯେଉଁ କାମ ଧନ୍ଦା ଟିକି ଅଧିକ ପ୍ରେସର ପଡିଗଲା କଥିରୁ ସେଇଟା ବାହାରି ପଡୁଛି।
ଆଣ୍ଠୁ।
ନା ରେ ଏ ଅଣ୍ଟାଟା ଯୋଉ ମେରୁଦଣ୍ଡ ହାଡଟା ସେଇଟା ଟିକେ ଗୋଟ ଖୋପଟା ଛାଡି ଯାଇଛି।
ହୁଁ ହୁଁ ଏଇଯ ହେଲେ ସବୁ ଧୀରେ ଧୀରେ ଲୋକ କଣ ବାହାରୁଛି ଆଉ।
ହଁ। ଇଏ ଯେ ହେଲା ବାହାରିଲା। ଏଇ ଯୋଉ ଆମର ଘର କାମ କରିଦେନୁ। ତାପରେ ବାହାର କନୁ କେହି ନାହାନ୍ତି। ସେ ବୁତୁରା ବୋଉଠି ସିଏ ତାର ପୁତୁରା ବୋଉ ବି ମୋର ସବୁ କାମ କଲୁ। ଦଶ ବାର ପନ୍ଦର ଲୋକ ଲୋକ ପଡିଲେ ଘର କାମରେ। ତାଙ୍କୁ ରୋଷେଇ ବାସ କରିକି ଦେବା କେହି ନାହାନ୍ତି। ମୁଁ ଏକୁଟିଆ। ଆଉ ଏଣେ ବାଘର। ସବୁ ଇଏ ଯେମିତି ବାହାର ସରିଛି। ସାତ ଆଠ ଦିନ ତାପରେ ବାହାର ପଡିଲା ଆଉ।
କଣ କରିବା? ଆଉ କଣ କହ। ଦେହପା ତ ବୟସ୍ ହେଲା କରୁ ସବୁ କଥା ସେ ହଉଛି। ଆଜିକାଲି ଯେଉ ଭେଜାଲ ଜିନିଷ ଖାଉଛନ୍ତି। ସେ ବେଶୀ ବେଶୀ ସବୁଉ
ଠିକ ଏଇ ଯଉ। ଖାଇବା କଥା ଦେଇ କହିଲେ। ଆମେ ଓଡିଆ ମାନେ ଖାଇବାର କିଛି ବାରୁନେ। ଯାହା ପାରୁଛେ ସେଇଆ ଖାଇ ଦଉଛେ।
ହଁ।
ଆ ଏବେ ଯଦି ଆପଣ କହେ ଚିକେନ ହେଇଛି। ପଣି ଶାଗ ଭଜା ଚିକେନ ସହିତ ଶାଗ ବିଲକୁଲ ଖାଇଁବେନି ହଜମ ଜମା ହବନି। ସେଟା ପେଟ ଭିତୁରୁକୁ ପେଟ ଭିତରୁକୁ ଗଲା ମାନେ ଶାଗ ସହିତ ଚିକେନ ଦିଟାଙ୍କ ଡାଇଜେସନ ହୁଏନି ଭଲ। ଛ ନା।
ଓହୋ ମୁଁ ଆଉ ଜାଣିନି। ଆମର ସେଠ ଚିକେନ ଏ ଯେଉ ଶାଗ ଭଜା ଚିକେନେ ଏଣେ ଦେଖିବା ବେଳକୁ ଫୁଲକୋବି ଆଳୁ ଭଜା। କାକୁଡି ସାଲାଡ କରଥିଲା। ଆଉ ଗୋଟେ କଣ ହେଟା
ଯଦି ଖାଇବେ ପିଅର ଭେଜ ଖାଇବେ। ଯଦି ଖାଇବେ ପୁରା ନନଭେଜ ଖାଇବେ। ମିଶିକି ଟଙ୍କ ମିଶିକି ଖାଇଲେ ଡାଇଜେସନ ର ମଣିଷ ସବୁ ଖାଇଦବ। ପଥର ଗୁଡି ବି ଖାଇଦକି ହଜମ କରିଦଉଛି। କିନ୍ତୁ ଆମର ପରବର୍ତ୍ତୀ ସମୟରେ ସେଟା ସବୁ ବାହାରୁଛି ନା।
ଓହୋ ଦେଖିଲ ନା ଆଜି ତମ କତରୁ ମୁଁ ଗୋଟେ ନୂଆ ଶି ଶିକ୍ଷାଟା ପାଇଁ ନା? ତମେ ମୋ ଠାରୁ କେତେ ସାନ ହବ ମୁଁ ତମକତୁରୁ ଗୋଟେ ଶିକ୍ଷା ପାଇନି ମୁଁ ଜାଣିନି।
ନାଇଁ ନାଇଁ ନାଇଁ ଖାଇବା କଥା ନୁହେଁ ଲୋକ ଖାଉଛନ୍ତି କିନ୍ତୁ ଖାଇବା କଥା ନୁହେଁ। ଆଇଁଷ ସହିତ ପୂର୍ବ ଯେମିତି ଲେଖା ହେଇଛି କ୍ଷୀର ଦହି ଏଗୁଡା ଆଇଁସ ଖାଇଲେ ଖାଇବନି।
ତ କ୍ଷୀର ଦହି ସାଲାଡ କରିକି ଖାଇଲେ ଆସ ସହିତ। ଏଇନା ଫେର ଦେଖିଲା ଆଇଁଷରେ ଦହି ପକଉଛନ୍ତି ବା।
ସେଇପା ଏବେ ସବୁ ନୂଆ ସିଷ୍ଟମ ସେଥିପାଇଁ ତ ସବୁ ବିଭିନ୍ନ ପ୍ରକାର ରୋଗ ବାହାରୁଛି ଆମ ପୂର୍ବ ଜୁ ପୁରାଣ ଇଏରେ ସବୁ ଲେଖା ହେଇଛି କାଁକି ଆମିଷ ସହିତ ଦୋରସ ଯୋଉ ଖାଇବନି ଦହି, କ୍ଷୀର, ଘିଅ।
ଏଇନା ବାଲ ମା ଦେଖୁଛ ନା। ଭୋଜି ଭାତରେ ମୁଁ ଏତେ କଥା ଜାଣିନଥିଲି ଆମରି ଘରେ ଦୁଇ ଚାରିଟା ଭୋଜି ହେଲାଣି ଯେ ଏ ମାଂସରେ ଦହିଗୁରା ପକାଉଛନ୍ତି।
ସେଇ ବିରିୟାନୀ ବନଉଛନ୍ତି ବା ସେଇଭଳିଆ ସବୁ କରୁଛନ୍ତି ଏବେ ଆଉ କଣ ଏବେ ଯାହା କରୁଛନ୍ତି ଆଉ କଣ କାହାକୁ ମନା କରିହବ କି। କିନ୍ତୁ ସେଇଟା ସବୁ ଧୀରେ ଧୀରେ ଇଫେକ୍ଟ ପକଉଛି।
ଛି ଛି ଛି ଛି ଛି ମୁଁ ସେଇଥିପାଇଁ ହେରା ଖାଏ ନାହିଁ ମୁଁ କହିଲି ମାଲୋ ଏ ମାଂସରେ ଦହି ଘିଅ ଏଇରା ପକେଇବ ଏରା କିଏ ଖାଇବ। ମୋତେ ଯେତେ କହିବେ ମୁଁ ଜମା ମୁଁ ଛୁଇଁବିନି ସେଇରା।
ହୁଁ ଦେଖୁନାହାନ୍ତି ସେଇଟା କଣ ହଜମ ହବା ହଉନି ଲୋକମାନେ ସବୁ ମେଡି ମେଡ଼ିସିନ ଖାଇକି ହଜମ କରିଦେବେ ବୋଲି ଖାଇଦଉଛନ୍ତି ଆଉ। ଗୋଟେ ଦେଖ ଦେଖନ୍ତୁ ଗୋଟେ ସା ସାଧା ଜିନିଷ ଖାଇଥିବେ କେତେ ଜଲଦି ହଜମ ହେଇଯିବ। ଯୋଉଟା ନନଭେଜ ଖାଇଥିବେ ଅଇଁଷ ଜିନିଷ ଟିକେ ହଜମ ହେବା ପାଇଁ ଲେଟ୍ ଲାଗୁନି।
ନା ବା ଇ ଏ ଯୋଉ ଖାଦ୍ୟ ଖାଉ ଯେମିତି ଏଇ ଶ୍ରଦ୍ଧାଳ ପାଇଁ ସମିତି ଘରେ ନେଇକି। ଗ୍ୟାସ ପ୍ରୋବ୍ଲମ୍ ଦେଖାଉଛି ପ୍ରାୟ
ସେଇଥିପାଇଁ କେବଳ ଏଇଥିପାଇଁ ଏଇଥିପାଇଁ କେବଳ ଆଉ କେହି ଲୋକ ମାନୁନାହାନ୍ତି ଏବେକାର। ଆପଣଙ୍କର ଯଦି ଗ୍ୟାସ୍ ହଉଛି। ଆପଣ ସକାଳୁମାନେ ସକାଳୁ ତ ଖାଲି ପେଟରେ ନାହିଁ। ଖାଲି ପଟରେ ଖାଲି ପାଣି ପିଅନ୍ତୁ ତାପରେ ଯାହା ଖାଇସାରିବେ ବ୍ରେକ ଫାଷ୍ଟ କରିସାରିବେ।
ହୁଁ।
ଚା କୁ ଆଭଡ କରନ୍ତୁ ନାଲି ଚା ପିଅନ୍ତୁ କିନ୍ତୁ କ୍ଷୀର ଚା ପିଅନ୍ତୁନି ଯାହା ଖାଇସାରିବେ ତାହେଲେ ଠିକ ଅଛି ଯାହା ବିି ଖାଇବେ ଜଳଖିଆ ପାନ ମଧୁରିକୁ ଫୁଟେଇକି ତା ପାଣି ପିଇବେ। ସବୁ ଖାଇବା ଖାଇ ସାରିଲା ପରେ ପାନମଧୁୁରୀ ଫୁଟେଇକି ତା ପାଣି ପିଇବେ। କିଛି ବି ହବନି ଅସୁବିଧା ହବ ସବୁବେଳେ ହଜମ ହେଇଯିବ।
ରେ ମା ମୁଁ କେତେ ଜୁଆଣୀ କହିଲେ ଜୁଆଣୀ ମୁଁ ତ ଡେଲି ଗୋଟେ ଗୋଟେ ଦାମିକିଆ ବଟିିକା ଖାଉଛି।
ଖାଇବ ନାହିଁ ମେଡିସିନ ଜମା ଖାଅନି ପାନମଧୁରୀକୁ ଫୁଟେଇବେ ଧର ଗୋଟେ ଗ୍ଲାସ ପାଣିରେ ଦି ଚାମଚ ପାନମଧୁରୀ ଫୁଟେଇବେ ସେଇଟା ହାପ୍ ଗ୍ଲାସ ସେତେବେଳେ ଅଧ ଗ୍ଲାସ ହେଇଯିବ ସେଟାକୁ ଥଣ୍ଡା କରିକି ପିଇବେ। ପିଇବେ କେତେବେଳେ ଯାହା ଯ ଧର ଏବେ ଭାତ ଖାଇସାରିଲେ ଅଧଘଣ୍ଟା ପରେ ସେଇ ପାଣିଟା ପିଇବେ। ସକାଳୁ ବ୍ରେକ ଫାଷ୍ଟ ଖାଇସାରିଲେ ତାର ଅଧଘଣ୍ଟା ପରେ ସେଇ ପାଣିଟା ପୁଣି ପିଇବେ। ଯେତେ ଥର ଖାଇବେ ତାର ଅଧଘଣ୍ଟା ପରେ ଏଇଟା ପିଇବେ।
ହଁ ହଁ ହେଇଟା ଖାବ ପିଇଲେ ହଜମ କରିଦିଏ ଆଉ।
ହୁଁ। ଆଉ ଯଦି ବି ତମକୁ ଯାହା ସବୁ ଯାହା ଯେତେବେଳେ ଯାହା ଖାଉଛ ତମକୁ ଯଦି କଫର୍ଟବୁଲ ଲାଗୁନି ପେ ପେଟ ଟା ସବୁ ଫୁଲିଲା ଭଳିଆ ଲାଗୁଛି ତାକୁ ବି ଯେ ଯୋଉ ପାନମଧୁରୀ ସହିତ ଜିରା କି ନହେଲେ ସେ ଯଉ କହୁଛ ଜୁଆଣି ଦିଟାଙ୍କ ମିଶେଇକି ବି ଫୁଟେଇକି ପାରିବେ।
ନା ମୋ ପେଟ ସେମିତି କବଧାନ ହଉନାହିଁ କିନ୍ତୁ ଏଇ ତଣ୍ଟିଟା କୁହୁଳେଇ ଦେବ ଥରେ ଥରେ।
ହଁ ସେଇଟା ଏସିଡିଟି ହେଇଯାଉଛି ନା ଯଉ ଉଁ ସେଇଥିପାଇଁ ହଜମ ନହେଲେ ଏସିଡିଟି ହୁଏ।
ହଁ ବା ସେ ଏସିଡ଼ିଟି ବହୁତ ଏସିଡ଼ିଟି ହେଇଚି। ସେ ଛୁଆ ଡରିକି ଖାଲି କହୁଛନ୍ତି ଏରା ଏସିଡିଟି ରୁ କଲିକି ହବ କଲିକିରୁ କ୍ୟାନ
ନାଇଁ ନାଇଁ ନାଇଁ ନାଇଁ ସେଥିପାଇଁ ଜମା ପାନମଧୁରୀ ପିଅନ୍ତୁ। ସକାଳୁ ଆପଣ ଦେଶୀ ଖାଇବା ଯାହା ଖାଇବେ ଖାଆନ୍ତୁ। ଏନ୍ଦିରା ଯୋଉ ମାଣ୍ଡିଆ ହେଲା କି ଶାଗୁ ହେଲା ଏଗୁଡା ଖାଆନ୍ତୁ। ଆପଣ ଏଜ ହେଲାଣି ନା ଏସବୁ ଜିନିଷ ଖାଆନ୍ତୁ ସକାଳୁ। ରୁଟି ଖାଇଲେ ର ନର୍ମାଲ ରୁଟି ଭଜା ଟିକେ ଖାଆନ୍ତୁ ସୁଜି ଉପମା ଏଗୁଡା ଖାଆନ୍ତୁ।
ସୁଜି ଉପମା ଖାଇଲେ ତ ବେଶୀ ହେଉଛି ଲୋ ମା। ସୁଜି ଗୁରା ଖାଇଲେ ମୋର ବେଶୀ ହବ। ହଁ ନା ସୁଜି ଖାଇନେ ମୋର ହଜମ ଜମା ହବନି।
ଏନ୍ତି ହେଲେ ସୁଜି ଖାଆନ୍ତୁନି। ଯୋଉ ତମ ଦେ ଦେଖିବେ ଆପଣଙ୍କ ବଡ଼ିକୁ ଯୋଉ ଜିନିଷ ଟା ସପୋର୍ଟ କରୁନି କିଛି ସେଟା ଟୋଟାଲ ଛାଡ଼ିଦେବେ।
ହୁଁ ସେ ଚୁଡ଼ା ଦିଟା ଭାଜିକି କେତେବେଳେ
ତାର ପାଣି ପିଇକି ଦେଖନ୍ତୁ।
ହଉ କାଲିଠୁ ତ କରମି ଆଉ। ହଁ ଆଉ କଣ । ହଁ ହଁ ରେ ମା ରହ।